ହେଲୋ। ହଁ ଭଉଣୀ କେମିତି ଅଛ?
ହଁ ଭଲ ଅଛି। ତୋମେ କେମିତି ଅଛ?
ହଁ ମୁଁ ବି ବହୁତ ଭଲ ଅଛି।
ଆଉ ସନ୍ଧ୍ୟାବେଳେ କଣ ଖିଆ ପିଆ ହେଇଛି ନା ହେଇନି?
ନାଇଁ କିଛି ପିଇନି, କିଛି ଖାଇନି। ମୁଁ ଏଇ ଆସି ବାହାରେ ବସିଛି ଆଉ। ଗରମ ହୋଉଛି ବହୁତ। ତୋମ ସିଆଡେ କେମିତି ହୋଉଛି?
ହଁ ଇଆଡ଼େ ବି ଗରମ ସେମିତି ହୋଉଛି।
ତୋମେ ସହରରେ ଅଛ ନା ଗାଁରେ ଅଛ?
ନାଇଁ ନାଇଁ ଗାଁ ରେ ଅଛି।
ଛା ଖରା ଛୁଟି ପାଇଁ ଗାଁକୁ ପଳେଇ ଆସିଛ ବୋଧେ ଆଉ?
ହଁ ଖରା ତ ଯେମିତି ହଉଚି ଉଁ, ପଦାକୁ କୁଆଡ଼େ ଯିବାକୁ ଇଚ୍ଛା ହଉନି ଆଉ।
ହଁ ତୋମ ସିଆଡ଼େ ଖରା ତାହେଲେ ବହୁତ ହୋଉଛି?
ହଁ ଇଆଡେ ବହୁତ ଖରା ମାନେ ଏଁ, ପୁରା ବାହାରକୁ ଉଁ, ଯାଇ ହିଁ ହବନି ଏତେ ଖରା ହଉଚି।
ଆଚ୍ଛା।
ହୁଁ, ଆଉ ସନ୍ଧ୍ୟାବେଳେ କଣ ଖାଇଛନ୍ତି?
ସନ୍ଧ୍ୟାବେଳେ କିଛି ଖାଇନି ପା କହିଲି, କିଛି ଖାଇନି ମୁଁ, ଏଇ ଗୋଟେ ସାଙ୍ଗ ପା ଖକୁ ଯାଇଥିଲି, ଗୋଟେ ଚାମଚ ଚାଟ୍ ଖାଇକି ଆସିଲି ଆଉ।
ଆଚ୍ଛା ଚାଟ୍, ତୋମକୁ ଚାଟ୍ ଭଲ ଲାଗେ କି?
ହଁ ମୋତେ ଭଲ ଲାଗେ, ଯିଏ ଯାହା ଦବ ମୁଁ ଖାଇବି ଆଉ।
ଅଁ, ହଁ, ହଁ ଚାଟ୍ ମୋତେ ବି ହଁ ମୁଁ ଖାଇଥିଲି ଚି- ବିସ୍କୁଟ୍ ଆଉ ଚା।
ହେଲୋ।
ହେ ନାଇଁ ଏତେ ବି ଭଲ ଲାଗେନି କିନ୍ତୁ ସନ୍ଧ୍ୟାବେଳେ ଟିକେ ଖାଇବା କଥା ବୋଲି ଟିକେ ଖାଇ ଦେଇଥିଲି ଆଉ।
ହଁ, ହଁ ଯାହା ଖାଇଲେ ବି ପେଟ ପୁରିଲେ ଗଲା ଆଉ କଣ।
ହଁ ସନ୍ଧ୍ୟାବେଳ ହେଲା ମାନେ ଏ ଟିକେ ଆଶା ଡାକିବ ଟିକେ କଣ ଖାଇଦବା ହଁ। ଟିକେ ଟିକେ ନମ୍ କିନ୍ ଦରକାର ଆଉ ହୁଁ,। ଆଉ ଆପଣ ଉଁ, କଣ କରୁଚନ୍ତି କଣ ନାହିଁ?
ଆପଣ କଣ କହୁଛନ୍ତି ତୋମେ କହୁଥିଲେ ଏବେ ଆପଣ କହୁଛ। ସାଙ୍ଗ ଭଳିଆ
ଆଚ୍ଛା ଠିକ୍ ଅଛି ତାହେଲେ ତୋମେ କହିବି ନାଇଁ? ହଉ ହଉ, ତାହେଲେ ତୋମେ କଣ କରୁଚ କଣ ନାହିଁ ସବୁ?
ମୁଁ ଏଇ ବସିଛି ଆଉ ବାହାରେ ଆସିକି ଘରେ ବହୁତ ଗରମ ହଉଛି ହଁ,। ଖରା ଏବର୍ଷ ଏମିତି ହଉଛି ଆଉ କୁହନା।
ଆପଣ ତୋମ ଏରିଆରେ ଆଜି ବର୍ଷା ଫର୍ଷା ହେଇନି କି?
ନା ବହୁତ ଖରା ହଉଛି ପରା।
ହଁ ଆମର ବି ଇଆଡେ ବର୍ଷା ଫର୍ଷା କିଛି ନାହିଁ ଖାଲି ଖରା, ଉଦୁଉଦିଆ ଖରା। ଟିକେ ବର୍ଷା ହେଲେ ଟିକେ ଭଲ ଲାଗନ୍ତା, କିଛି ନାହିଁ। ହୁଁ, ଭାରି ଗରମ ଲାଗୁଛି।
ଆମର ବି ସେ ବର୍ଷା ଜମାରୁ ଉଠଉଛି କିନ୍ତୁ ପୁଣି ପଳଉଛି।
ହଁ ପା ଆମ ଇଆଡେ ବି ସେଇଆ ଖାଲି ବର୍ଷା ଉଠୋଉଛି ଚାରିଟା ବେଳ ବାଜିଲା ମାନେ ବର୍ଷ ବର୍ଷା ଘଡ଼ଘଡ଼ି କୁଆଡୁ ସବୁ ଆସୁଚି କିନ୍ତୁ ବର୍ଷାଟି ହଉନି। ବାକି ସବୁ ହୋଉଛି ହେଲେ ବର୍ଷା ନାଇଁ।
ଆମର ବି ସେଇ ବର୍ଷା ନାଇଁ। ଖରା ପ୍ରବଳ ହୋଉଛି ପାଣି ଗରମ୍ ହେଇଛିମାନେ ଗାଧେଇ ହୋଉନି ଆଉ ପାଣି ଗରମ୍ ହେଇଯାଉଛି କଣ କହିବୁ?
ହଁ ଆଁ ସେଇପା ଟାଙ୍କି ପାଣି ପୁରା ଗରମ୍ ହେଇଯାଉଚି ଆମେ ସେ
ହଁ ଆମେ ଚାଲୁ ନା ଭଉଣୀ ଶୁଣ? ତମେ ଗାଁରେ ଅଛ ମୁଁ ବି ତ ଗାଁରେ ଏବେ ଅଛି ଖରା ଛୁଟି ଅଛି ଚାଲ ବୁଲିବାକୁ ଯିବା କୁଆଡ଼େ?
ହଁ ସେଇୟା କଲେ ରଜ ଆସୁଛି ବୁଲାବୁଲି କଲେ ଟିକେ ଭଲ ହୁଅନ୍ତା। ଏ ତ ଗରମ୍ ଯୋଉ ହୋଉଚି ଆଉ କଣ ବୁଲିବା ଭାବିଲାଆଳୁକୁ ଟିକେ ଡର ଲାଗୁଚି।
ସେଇଟା ତ ଠିକ୍ କଥା ଗରମ୍ ହୋଉଛି ଆଉ ଗରମକୁ ଦେଖିକି ଆଜି ବ ଜୀବନ୍ କୁ କଣ ଘରେ ବସିକି କାଟିଦେବା କି?
କାହିଁକି ନା ସେଇଟା ତ ସତ କଥା ଚାଲୁନ ନହେଲେ ନାହିଁ କେଉଁଠି କଣ ଟିକେ ପ୍ଲାନ୍ କର ଯିବା ବୁଲିି ବାଲିକି ଆସିବା।
ହଁ ଚାଲ ଯିବା ସାଙ୍ଗ ସାଥୀ ମିଶିକି।
ହଁ ମିଶିକି କୁଆଡ଼େ ଗୋଟେ ବୁଲା ବୁଲି କରିକି
ଣୀ ଅଛି ନା କଣ ପା?
ହଁ ମୋର୍ ଭଉଣୀ ଅଛି ମୁଁ ଆପଣଙ୍କୁ କହି ଥିଲି।
ହଁ ତମ ଭଉଣୀର ତମ ଆମେ ମୁଁ ଆମ ସାଙ୍ଗସାଥୀ ମିଶିକି ଯିବା ବୁଲିକି ଆସିବା ମଜା ଖରା ଛୁଟି ଅଛି।
ହଁ ଟିକେ ବୁଲାବୁଲି କରିକି ଏ ଆସିବା ଆଉ। ଆଉ ଆପଣ ଆପଣ ରଜରେ ସପିଙ୍ଗି ଫପିଙ୍ଗି କଲେଣି ନା କରି ନାହାନ୍ତି?
ରଜ କିଣାକିଣି ହେଇନି। ରଜ ତ ଅଛି ଏବେ ଆଉ ସପ୍ତାହେ ଅଛି ଯିବା। ଯିବା କିଣି କିଣିକି କଣ ଆଣିବା ଆଉ।
ହଁ ତାହେଲେ ଚାଲ ଯିବା କୋଉ ମା ନାଇଁ ଆମର ବି ତ ହେଇନି ଅଛି ତ ଟାଇମ୍ ସେଥି ପାଇଁ କରିନୁ କରିବୁ ଆଉ।
ଆଚ୍ଛା ତାହେଲେ ଯିବା ସବୁ ନହେଲେ ମିଶିକି ଚାଲ ଯିବା।
ହଁ ସେଇୟା କରିବା ଚାଲ ନହେଲେ ନାହିଁ ଗୋଟେ ଦିନ ପ୍ଲାନ୍ କର ଯିବା ଯାଇ ଟିକେ ସପ୍ ସପିଙ୍ଗି ଫପିଙ୍ଗି କରିକି ଆସିବା ଆଉ।
ହଁ ଭଲ କଥା ତ ଆମେ ଶୁଣ କେମିତି କଣ ଯିବା କହିଲ?
ହୁଁ ବସ୍ ରେ ପଳେଇବା ବସ୍ ରେ ପଳେଇବା। ନାହେଲେ ହଁ ବସ୍ ରେ ଗଲେ ସୁବିଧା ହବ ମାର୍ ବଜାରରେ ନେଇକି ପୁରା ନେଇକି ବସ୍ ଯଦି ଛାଡିଦବ ଛାଡିଦେଲେ ଆହୁରି ବଢ଼ିଆ।
ହଁ ହଁ ଏମିତି ତାହେଲେ ହଁ ବୁଝିଲି ଏମିତି କଣ କରିବା ଆମେ ଆମ ଗାଡ଼ିରେ ପଳେଇବା ଘର ଲୋକଙ୍କୁ ଓଃ ହୋ ବଜାରରୁ ପାଖକୁ ବଜାର ଉପରୁ ବସ୍ ରେ ଯିବା ଆଉ। ହୁଁ ଶୁଣ କିଣା କିିଣି ହଁ। କିଣା କିଣି ତ କରିବା ଚାଲ ବୁଲିବାକୁ କୋଉଠି କୁ ଗୋଟେ ଚାଲ ଯିବା। ବୁଲା ବୁଲି କରିବା ଆସିବା ତାପରେ କିଣାକିଣି କରିବା।
ଠାକୁର ଫାକୁର ମନ୍ଦିର ଟିକେ ଯାଇ ବୁଲାବୁଲି କରି ଆସିବା ଆଉ। ହୁଁ ସେଇୟା କରିବା ଦେଖିବା ଆଉ ଆଚ୍ଛା। ଆଉ ତମର
କହୁନା କୁହ?
କଣ କହିଲେ ମୁଁ କହିଲି ତମର ସରିଲାଣି ଯୋଉ ଗ୍ରାଜୁଏସନ୍ ସରିଲାଣି ନା?
ହଁ ମୋର ଗ୍ରାଜୁଏସନ୍ ସରିଲାଣି ତମର?
ଆଉ ମୋର ମାଷ୍ଟର୍ ଡିଗ୍ରୀ ସରିଲାଣି।
କଣ କହିଲ?
ମୁଁ କହିଲି ମାଷ୍ଟେର୍ ଡିଗ୍ରୀ ମୋର ଚାଲିଥିଲା, ମୋର ଗ୍ରାଜ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ତାହେଲେ ତମେ ଆଗକୁ ବଢିଗଲଣି ଆଉ।
ହଁ ଆଉ ତମର ଏ ପୁଣି କଣ କେମିତି କଣ ଅଛି, କଣ କରିବେ ଆ ପରେ?
ମୁଁ ଭାବିଛି ସରକାରୀ ଚାକିରି ଗୋଟେ କରିବି।
ହଁ ସର୍ ଭଲ ଭଲ ସରକାର
ପ୍ରସ୍ତୁତି ହଉଛି ଆଉ।
ହଁ ଭଲ ସରକାରୀ ଚାକିରି ଗୋଟେ କରିକି ବସିଯା ଆଉ, ଭଲ ମୋଟା ଅଙ୍କର ଦରମା ପାଅ ଭଲ ସରକାରୀ ଚାକିରି ଗୋଟେ, ନା କଷ୍ଟ ନ କଲେ ତ କିଛି ବି ହବନି କଷ୍ଟ ଟିକେ ତ କରିବାକୁ ପଡ଼ିବ, କଷ୍ଟ କଷ୍ଟ ଏବେ କରିଥିଲେ ଆଗକୁ ବସିକି ଖାଇବେ, ସେଇଟା କାଇଁ ଭାବୁନାହାନ୍ତି ହୁଁ।
ଏଇଟା ତ ଠିକ କଥା, ଆଉ ତମେ କଣ ୟାପରେ କଣ କରିବ ତାହେଲେ?
ଆପରେ ମୁଁ ଏପର୍ଯ୍ୟନ୍ତ କିଛି ଭାବିନି, ଦେଖାଯାଉ କଣ ହଉଛି ଆଉ ଆଗକୁ ଆଉ, କିଛି ଏପର୍ଯ୍ୟନ୍ତ ନା ଭାବିନି ଏପର୍ଯ୍ୟନ୍ତ କଣ କରିବି? ସରିଲା ଏ ଟିକେ ପ, ମାନେ ବ୍ରେକ୍ ନେଇଛି ଦେଖାଯାଉ କଣ ହବ ଆଉ?
ଅଁ- ହଁ ବୁଝିଲି, ଆଉ ତମ ଦେହ କେମିତି ଅଛି?
ହଁ ଦେହ ତ ଭଲ ଅଛି। ଆଉ ତମର କେମିତି ଅଛି?
ହଁ ମୋ ଦେହ ବହୁତ ଭଲ ଅଛି, ଏଇ ମଝିରେ ମଝିରେ ଟିକେ ଦେହ ଖରାପ ହେଇଯାଉଛି, ଖରା ଚାଲିଛି ନା।
ହଁ ଏଇ ବାହାରକୁ ଟିକେ ଗଲାବେଳକୁ ହେଇଯାଉଥିବ ଆଉ। ଆ। ଏ ଯୋଉ ଖରା ହଉଛି, ଅଂଶୁଘାନ୍ତ ଫଶୁଘାନ୍ତ ହେଇଯିବ ପୁରା। ସେଇଭଳିଆ ଖରା ହଉଛି, ଏଇ ବର୍ଷଟି ମତେ ଲାଗୁଛି ବହୁତ ଅଧିକ ଖରା ହଉଛି ବୋଧେ?
ହଁ ଏବର୍ଷ ବହୁତ ଖରା ହଉଚି, ଆମ ଏରିଆରେ ତ ବହୁତ ଖରା ମାନେ ଏ କେତେ ଡିଗ୍ରୀ ମୋର ଆଜି ମନେ ପଡୁନି, ମୁଁ ସନ୍ଧ୍ୟାବେଳେ ଦେଖୁଥିଲି।
ହୁଁ- ହୁଁ।
ଅଁ ପଇଁତିରିଶ ଡିଗ୍ରୀ ଏଭବ ମୋର, ଆମର ଏପଟେ ହେଇଯାଇଚି।
ବାପରେ ବାପ, ହଁ ଆମର ବି ସେଇ ପଇଁତିରିଶ ଚାଳିଶ ଭିତରେ ସବୁ ରହୁଛି ଆଉ। ବହୁତ ଖରା ହଉଚି ଏଠି, ମାନେ ପଦାକୁ ଯିବ ମାନେ ପଦାକୁ ଯିବ ମାନେ, ଆଗେ ଗୋଟେ ପାଣି ବୋଟଲ ଛତା ଖଣ୍ଡେ ମୁହଁରେ ଗୋଟେ କପଡା, ନହେଲା ବେଳକୁ
ହଁ ପରା, ଇଏ ଗଲାଣି ମୁଁ ତ ସବୁବେଳେ, ମୁଁ ଯେତେବେଳେ ବାହାରକୁ ଯୁଆଡେ ଯାଉଚି ପୁରା ପତଳା କପଡା ପିନ୍ଧୁଚି। ପତଳା କପଡା, ଛତା ଗୋଟେ, ପାଣି ବଟ ମାତ୍ର ଦିଟା ମୁଁ ରଖୁଛି ସବୁବେଳେ ମୋ ପାଖରେ। ଏତିକି ଆଗେ ଧରିବି ବାହାରକୁ ଯିବି।
ଆଉ ଓ ଆର୍ ଏସ ଗୋଟେ ବି ରଖିଥିବେ ପାଖରେ ସବୁବେଳେ।
ହଁ- ହଁ ଭଲ ଉପାୟ ଭଉଣୀ ତମେ ମତେ ଦେଇଚ।
ହଁ ଓ ଆର୍ ଏସ ଗୋଟେ ଗୋଟେ ବୋଟଲରେ ଓ ଆର୍ ଏସ ପାଣି ପଶେଇଲ, ଆଉ ଗୋଟେ ବୋଟଲ ଖାଲି ପାଣି ରଖିଲ। ନେଇକି ଯୁଆଡେ ଯିବ ବ୍ୟାଗରେ ଏଇ ଦିଇ ତି ଏଇ ତିନୋଟି ଜିନିଷ ରଖିଆ, ନିହାତି ଦର ଦରକାର ପଡୁଛି, ନହେଲେ କୋଉଠି କେତେବେଳେ ଯେ ପଡିବା ମରିବା ଠିକ୍ ଠିକଣା ନାହିଁ।
ଆମ ଘର ପାଖରେ ପରା କୁହନି, ଏଇ କିଛି ଦିନ ତଳେ ଜଣ କୁ ସଂଷ୍ଟୋକ ହେଇଯାଇଥିଲା। ସେ ପୁଣି ମାନେ ଠିକ୍ ହେଲା, ତାକୁ ଡାକ୍ତରଖାନା ନିଆଗଲା। ଠିକ୍ ତ ହେଲା, କିନ୍ତୁ ଏଇପରା ତାକୁ ମୁଁ କହୁଚି ତୁ ପାଣି ବୋଟଲ ନେଇକି ଯାଉ ଓ ଆର ଏସ ନେଇକି ଯା ଯୁଆଡେ ଯା ନା ସେ କହିଲା ମୋ ପାଖରେ ପାଞ୍ଚ ମିନିଟ
ହଁ ଏଇଠି ବେ ବ ଗରମ୍ ବହୁତ୍ ଗରମ୍ ହୋଉଛି ମଣିଷମାନେ ପୁରା ଇଏ ହେଇଗଲାଣି ମାନେ ପୁରା ସୁଖୁଠି ଗଲାଣି ଏ ଗରମରେ।
ହଁ ଶୁଖୁଆ ଆଉ ସତ କଥା।
ଆଉ କୁଆଡେ ଇଚ୍ଛା ହଉନି ଯିବା ପାଇଁ।
ଆଚ୍ଛା ଆଚ୍ଛା।
ଆଉ ତମ ଘରେ ସବୁ କେମିତି ଅଛନ୍ତି।
ହଁ ଘରେ ତ ସମସ୍ତେ ଭଲ ମୋ ମା ର ଦେହ ଟିକେ ଖରାପ୍ ଜେଜେମାଙ୍କର ଆଉ ନହେଲେ ବାକି ସମସ୍ତେ ଠିକ୍ ଠାକ୍ ଅଛୁ।
ତାଙ୍କର କଣ ହେଇଛି କି?
ହେ ସେଏ ବୁଢୀ ହେଇଗଲେଣି ଆଉ ସେତେଟା ମନେ ରଖି ପାରୁନାହାନ୍ତି କ ଥା ଆଉ ନହେଲେ ଚାଲା ବୁଲା ତ ଟିକେ ବି କମିଗଲାଣି ଏଇଆ ବୁଢ଼ୀ ହେଲେ ତ ଯାହା ହୁଏ ସେ
ଆମର ବି ସେଇ ତମର ଯୋଉ ପରିସ୍ଥିତି ଆମର ବି ସେଇ ମୋ ମା ମୋ ଜେଜେମାଙ୍କର।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ଜେଜେ ଅଛନ୍ତି ନା ଏ ଏକ୍ସପାୟାଡ କରିଗଲେଣି ଆଚ୍ଛା ଆଚ୍ଛା ଜେଜେମା ଅଛନ୍ତି।
ର କାଲି ପରା ଶ୍ରାଦ୍ଧ ଥିଲା।
ଓହୋ ଶ୍ରାଦ୍ଧ ଥିଲା ନା।
ଥିଲା ହଁ। ଭାବୁଥିଲି ତମକୁ ଡାକିଥାନ୍ତି ଖାଇବା ପାଇଁ ଡାକିପାରିଲିନି।
ଛାଡ ଡାକି ତ ପାରିଲେନି ଆଉ। ହଁ ହଁ ଠିକ୍ ଅଛି କିଛି କଥା ନାହିଁ ଏ ମୋର ବି ଜେଜେ ବି କେବେ ଠୁ ମରିଗଲେଣି କିନ୍ତୁ ମା ଅଛନ୍ ନ୍ତୀ ମାଆଙ୍କର ଟିକେ ଏଇ ଦେହ ଟିକେ ଖରାପ୍ ରହୁଛି ଆଉ ଆଉ ନନେ କିଛି ନାହିଁ ଭଲ ଅଛନ୍ତି ବାକି।
ହଁ ସେ ଭଗବାନଙ୍କ କୃପା ସବୁ।
ହଁ ଆଉ ଆଉ କଣ କୁହନ୍ତୁ।
ଆଉ ଘରେ ସବୁ ଭଲ ଅଛନ୍ତି।
ହଁ ଘରେ ଆଉ ବାକି ସମସ୍ତେ ଭଲ ଅଛନ୍ତି ଆଉ ଏଇ ଟିକେ ଖରା ସମସ୍ ସ୍ତଙ୍କୁ ଯାହା ବାଧା ପଡୁଛି ନହେଲେ ଆଉ କିଛି ଅସୁବିଧା ନାହିଁ।
ଆଚ୍ଛା ଆଚ୍ଛା ଖରା ସେତ ଅ ମୋ ମାଙ୍କ ଖରାପ୍ ହଉଛି ମୋ ଦେହ ଖରାପ୍ ହଉଛି ଖରା ପାଇଁ।
ହଁ ଏଇ ଖରା ପାଇଁ ପା ଏ ଖରା ଦିନ ଏଇ ଆସି ତ ଗଲାଣି ଜୁନ୍ ମାସ ଆଉ ଓଃ ଜୁନ୍ ସରିବାକୁ ବସିଲାଣି ଜୁଲାଇ ହେଲେ ବି ବର୍ଷା ହବ ଆଉ କିଛି ଅସୁ
ହଁ ହଁ ହଁ ବର୍ଷା ଦିନ ଆସିଗଲେ ସବୁ ଠିକ୍ ହେଇଯିବ।
ସରିଲା ଆଉ ସବୁ ଟେନ୍ ସନ୍ ଆଉ।
ହଁ ଭଗବାନଙ୍କୁ ଡାକୁଛି କେମିତି ଏ ଖରା ଦିନ ଟା ଯିବ ମଣିଷ ତ୍ରାହୀ ପାଇବ ଟିକେ।
ହଁ ଆଉ ଆଉ କୁହନ୍ତୁ।
ଏବେ ସବୁ କଣ ଖାଇବେ ରାତିରେ।
କଣ କହିଲେ।
ରାତିରେ କଣ ଖାଇ ବେ।
ରାତିରେ ଏ ଖାଇବା ବୋଧେ ରୁଟି ଆଉ ତଡ଼କା ହୋଉଛି ରାତିରେ ଖାଇବା।
ଆଚ୍ଛା ଭଲ ଆଉ ପୁରା ଘର ମାହଲ୍ କୁ ତମେ ମଜେଉଚ।
ନା ମଜା କଣ ସେଇଆ ତ ରୁ ଟିକେ ଭ ରୁଟ୍
ଆଚ୍ଛା ହଁ ଆମର ବି ସେମିତି ସବୁ ହଉଛି ଆମର କିନ୍ତୁ କହୁଛନ୍ତି ସବୁ ପଖାଳ ଖାଇବା ପାଇଁ ପଖାଳ ର ମଜା ନେବା ପାଇଁ ବସିକି। ରାତିରେ ସେଇପରା ମୁଁ ମନା କରିଦେଲି ମୁଁ କହିଲି ନା ରାତି ପଖାଳ ଖାଅନି ଭଲ ନୁହେଁ। ହଉ ତା ଦିନ ରାତିରେ କିନ୍ତୁ ରୁଟି ଟା ଖାଇବୁ ନା ଭଲ ଲାଗିବ କିନ୍ତୁ ଥଣ୍ଡା ଥଣ୍ଡା ଯଦି ହେଇ ହେଇଯିବ ଟିକିଏ ସମ୍ଭାଳିବ
ଆଉ ସେଇଟା ତ ଅସୁବିଧା ଆଉ ଥଣ୍ଡା ହେଇଗଲେ ଆଉ ଅଦିନିଆ ଥଣ୍ଡା ହେଇ ପୁରା ଅସୁବିଧା ହେଇଯିବ ହୁଁ।
ହଁ ପରା ଆଉ ତମ ଛୋକୋ କୋଉଥିଲ ଘର ପାଖ ଗୋଟେ ସାଙ୍ଗର ଦେହ ଖରାପ ଥିଲା କଣ ଏବେ ତା ପ ତା ଦେହ ଏବେ କେମିତି ଅଛି?
କଣ କହିଲେ?
ଆଉ ଶୁବୁଚି ନା?
ହ୍ୟାଲୋ।
ଏବେ ତା ଦେହଟା କେମିତି ଅଛି?
ଆଜ୍ଞା କଣ କହିଲେ ଶୁଭିଲାନି? ଆଚ୍ଛା।